ଓ, ଜୟ ଜଗନ୍
ଆଜ୍ଞା, ଜୟ ଜଗନ୍ନାଥ।
କଣ କରୁଥିଲେ?
ଏଇ ଘର ଝାଡୁ ବୁଲଉଥିଲି।
ଆଚ୍ଛା, ଆଉ ସଖାଳ ସଖାଳ ଜଳଖିଆ ସଇଲାଣି?
ଆଜ୍ଞା ସକାଳ ଜଳିଖିଆ ଛୁଆଙ୍କର କରିଦେଇଛି।
ମୁଁ ବି ଜଷ୍ଟ ଏ ତ ଏବେ ଯୋ ଉଠିଲି, କାରଣ ମୁଁ କାଲି ଟିକେ ଲେଟ୍ ହେଇଗଲା ତ ରାତିରେ କାଲି ଟିକେ କାମ ଥିଲା ରାତି ଏଗାରଟା ସାଢେ ଏଗାରଟା ହେଇଗଲା। ତ ଆସିକି ଶୋଇ ପଡିଥିଲି ଏବେ ଜଷ୍ଟ ଉଠିଲି।
ଆଁ ହଉ କାମ ଦିନେ ଦିନେ ଥିବ। ଆଉ ଘରେ କିଏ କିଏ ଅଛନ୍ତି?
ଘରେ ବାପା ବୋଉ ମୁଁ ଆଉ ମୋର ଗୋଟେ ସାନ ଭାଇ। ସେମାନେ ବାପା ବୋଉ ଆଉ ମୋ ସାନ ଭାଇ ରହୁଛନ୍ତି ଭଦ୍ରକରେ ମୁଁ ରହୁଛି ଭୁବନେଶ୍ୱର ରେ। ମୁଁ ଭୁବନେଶ୍ୱରରେ ଭୁବନେଶ୍ୱର ରେ ଷରଶ୍ରୀ ବିହାରରେ।
ଓ, ଷଇଳଶି
ଓ ଭୁବନେଶ୍ଵର ଆଜ୍ଞା, ଆପଣଙ୍କର?
ପଟିଆ ପା।
ଆଜ୍ଞା ଆଜ୍ଞା। ମୁଁ କେ ଭୁବନେଶ୍ଵର ରେ ଏକା ଯେହେତୁ ଅଛି ତ ସେଥିପାଇଁ ହଉଛି। ଏ ଭୁବନେଶ୍ୱର ରେ ରହୁଛି ସେମାନେ ସେଠି ରହୁଛନ୍ତି ଭଦ୍ରକରେ ଆଉ। ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି? ଆଜ୍ଞା ଆଜ୍ଞା ମୁଁ ଚିକିତ୍ସାଳୟରେ।
ଗୋଟେ ଚିକିତ୍ସାଳୟରେ କାର୍ଯ୍ୟ କରୁଛନ୍ତି ନା।
ଆଜ୍ଞା ଆଜ୍ଞା ଆଜ୍ଞା।
ଆମ ଘରେ ସାର୍ ଅଛନ୍ତି ମୋ ଦିଇ ପୁଅ ଅଛନ୍ତି।
ଆଜ୍ଞା। ହାଉ ଆପଣଙ୍କ ଦେହ ପା ଭଲ ଅଛି?
ଆଜ୍ଞା ମୋ ଦେହ ପା ଭଲ ଅଛି ଆପଣ କୁଆଡ଼େ କୁଆଡେ ଭ୍ରମଣ କରିଛନ୍ତି ଓଡ଼ିଶାର।
ଓଡିଶାରେ ଯାଇଛି ତ ବହୁତ ଯାଗା ସେମତି କାଇଁ ହେ ମୁଁ। ଏ ନାଇଁ ସେମତି କି। ଏବେ ତ କୁଆଡେ ଯାଇ ନଥିଲି ଯାଇଥିଲି ଯାହା ବହୁତ ଦିନ ପୁ ପୂର୍ବରୁ ଯାଇଥିଲି। ପୁରୀରେ ସବ ପୁରୀର ଆମେ ତ ଜାଣିଛ ଏଇ ଓଡିଶାର। ବଡ ଠାକୁର ଜଗନ୍ନାଥ। ତାଙ୍କ ପାଖରୁ ତ କଥା ଆଜ୍ଞା ଚଉଷତ ଧାମରେ ଗୋଟେ ଧାମ। ଆମର ତ ଓଡିଶାର ମଉଡ ମଣି ଷିଏ ତାଙ୍କ ପାଖକୁ ଯାଇଛି ତାଙ୍କ ପାଖରେ ସବୁ ଜା ମା କୁହନ୍ତି କି ସବୁ ସେ ଦେବ ଦେେବୀଙ୍କୁ ବି ଦର୍ଶନ କରିଛି। ତା ସହିତ କୋଣାର୍କ ଏ ସବୁ ତାପରେ। ଆଜ୍ଞା ଆଜ୍ଞା ଚିଲିକା ବି ଯାଇଛି କିନ୍ତୁ ଚିଲିକା ଯାଇଛି ଯେ କିନ୍ତୁ କାଳି ଜାଇ ଯାଇନି।
କାଳିଯାଇ ଯାଇ ନାହାନ୍ତି?
ନାଇଁ।
କାଳିଜାଇ ଯାଇନାହାନ୍ତି ମୁଁ କାଳିଜାଇ ଯାଇଛି।
କାଳିଜାଇ ଯୋଉ କାଳିଜାଇ ର ଗୋଟେ ଷ ସମସ୍ୟା ହେଉନଥିଲା କି ଡଙ୍ଗା ଉଡ଼ି ଯାଉଥିଲା ଇଏ ଯାଉଥିଲା।
ହେ ନାଇଁ କୋଉଠି ଆମେ ତ ସବୁବେଳେ ଯାଉଛୁ କାଳିଜାଇ କିଛି ନାହିଁ।
ଏ ନାଇଁ ମୋ ହେଇଥିଲା ଗୋଟେ ଏମିତି ମୁଁ ଛୋଟ ବେଳେ ଶୁଣିଥିଲି। ଯଦି ଡଙ୍ଗାରେ ବସିବ ଡଙ୍ଗା ଯଦି ହଲଚଲ ହବ ତୁମେ ଯଦି କହିବ ଡଙ୍ଗା ବୁଡି ଯିବଲୋ ବୁଡ଼ି ଯିବଲୋ ହେଇଲୋ ମୁଁ ବୁଡ଼ିଯିବି ଯଦି କହିବ ସେ ଡଙ୍ଗା ଆଉ ଆଗକୁ ଯିବନି। ଯିଏ କହିଥିବ ତାକୁ ଫୋପାଡ଼ିଲେ ଯାଇକି ସେ ଡଙ୍ଗା ଆଗକୁ ଯିବ।
ନାଇଁ ସେମିତି ତ କିଛି ନହିଁ ଏଇ ଯୋଉ ଆମେ ଆଁ ସାହିତ୍ୟ ରେ ଯୋଉ ପଢ଼ିଚେ। ଆଁ କାତ ଧରି ଧୀରେ ନାଉରି ଯାଉଛି ନା ପେଲି।
ଆଜ୍ଞା।
ସେଇଥିରୁ ଭାବୁଛନ୍ତି ନା।
ନାଇଁ, ନାଇଁ ସେଟା ହଉଛି ମୁଁ ଛୋଟ ବେଳୁ ଶୁଣିଥିଲି ସମସ୍ତେ କୁହନ୍ତି। କି ଗୋଟେ।
ସେଇଟା ଆମେ ପଢ଼ିଛନ୍ତି।
ନାଇଁ ଏଟା ହଉଛି ଗୋଟେ ଇଏ ଘଟଣା ଥିଲା ଯେ। ଗୋଟେ ପରିବାର ପରିବାର ବ ସମସ୍ତେ ଯାଉ ଥିଲେ ମା କାଳିଜାଇ ଙ୍କୁ ଦର୍ଶନ କରିବାକୁ।
ହଁ।
ମଝିରେ ଯୋଉ ପବନ ଫବନ ଟିକେ ହେଲା ଡଙ୍ଗା ହଉଛି ଟିକେ ହଲିଲା। ସେଇଠୁ ତାଙ୍କର କୁନି ପୁଅଟା କହିଲା ମାମା ମୁଁ ପଡ଼ି ବୁଡ଼ିଯିବି ବୁଡ଼ିଯିବି। ମୁଁ ବୁଡ଼ିଯିବ ଲୋ ବୁଡ଼ିଯିବି ଲୋ ଏମତି କଁ ଗୋଟା ଛୋଟ ଛୁଆ ଟା କାନ୍ଦିଲା। ମୁଁ ମରିଯିବି ବୁଡ଼ିଯିବି ଏମତି କହିକି ତାପରେ ଆଉ ଡଙ୍ଗା ଆଗକୁ ଗଲାନି। ସେଇଠୁ ନାଉରିଆ କହିଲା ଯଦି ତମେ ତାକୁ ନ ଫୋପାଡ଼ିବ ସେ ଡଙ୍ଗା ଆଗକୁ ଯିବନି ତାଙ୍କୁ ପାଣିରେ ଦିଅ। ତାପରେ ଯାଇକି ଡଙ୍ଗା ଆଗକୁ ବଢ଼ିବ ନହେଲେ ଆମେ ସମସ୍ତେ ବୁଡ଼ି କି ମରିଯିବା।
ତ ସେଇଠୁ କଁ ହେଇଛି ନା ତାଙ୍କ ମା ଙ୍କ ମା ନିଜ ମା ନିଜ। ଛୁଆକୁ ଠାକୁରଙ୍କୁ ଜୁଆର ହେଇକି ମା ସେଇଠି ଯୋଉ ନଇଁରେ ସେଠି ପକେଇ ଦେଲା ପରେ ତାପରେ ଯାଇ ଡଙ୍ଗା ଚାଲିଲା।
ଓଃ ଏଇ ଅନୁଭୂତିଟା ଆପଣ ଶୁଣିଥିବାରୁ ଆପଣ ଯାଉନାହାନ୍ତି ନା?
ଆଁ ସେଇ ତାପରେ ତମେ ଡର ଇଏ ନା ଫିରବି ଗୋଟେ ମନରେ ଗୋଟେ ରହିଯାଇଛି ଏମିତି ଯେତିକି କାରଣ କୁହନ୍ତି ମାଁ ମାନେ ସମସ୍ତଙ୍କର। ସେ କେବେ ମାଁ-ଛୁଆ ମାନଙ୍କର କ୍ଷତି ଚାହିଁବେନି କିନ୍ତୁ ଏଇ ସବୁ କେମିତି ହେଲା ମୁଁ ଏପର୍ଯ୍ୟନ୍ତ ବି ବୁଝି ପାରିଲିନି। ବହୁତ ଥର ଏମତି କାଳିଜାଇ ରେ ଡଙ୍ଗାୁ ବୁଡ଼ି ଯାଇନି?
ହୁଁ, ବହୁତ ଥର। ଶୁଣିଛି ଆମେ ତ ମୁଁ ଦି ଥର କାଳିଜାଇ ଗଲିଣି ପୁରା ଡଙ୍ଗାରେ ଗୋଟିଏ ଦିନ ପୁରା ବୁଲିଛୁ ସେତବେଳେ ଯୋଉ କାତ ଦେଇକି ଡଙ୍ଗା ଥିଲା ତ, ସେଇଥିରେ ହିଁ ପ୍ରୋବ୍ଲେମ ହଉଥିବ। ଅସୁବିଧା ସେଇଠ ଉପଲବ୍ଧ ହେଉଥିବ। ବର୍ତ୍ତମାନ ତ ମଟର ବାଲା ହେଇଗଲାଣି ନା।
ଆଜ୍ଞା, ଆଜ୍ଞା, ଆଜ୍ଞା ନାଇଁ ସେଇଟା ଆଗରୁ ଥିଲା ଯେ ହଁ ଏବେ କମ କି ସିଏ ଆପଣ ଯାଇଛ
ମୁଁ, ହଁ ମୁଁ ଦି ହଜାର ଦଶ ରେ ଯାଇଥିଲି ପୁଣି ଦୁଇ ହଜାର ବାରରେ ଯାଇଥିଲି।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
ପୁଣି ଦି ହଜାର ସତରରେ ଯାଇଥିଲି। ପୁରା ଡଙ୍ଗା ସହ ବୁଲିଛୁ। ଗୋଟଏ ଦିନ ଡଙ୍ଗାରେ ପୁରା ବୁଲିଛୁ। ଯେତିକି ଅ ମନ୍ଦିର କାଳିଜାଇ ତ ଯାଇଛୁ। ଆହୁରି ଛୋଟ ଛୋଟ ମନ୍ଦିର ବହୁତ ଜିନିଷ ଅଛି ଦେଖିବାରେ ଆମେ ଜାଣିନଥିଲୁ।
ଭିତରେ ଭିତରେ?
ହଁ ଭିତରେ। ତାପରେ ସମୁଦ୍ର ନଦୀର ମିଶ୍ରଣ ଗୋଟେ ଅଛି।
ଆଚ୍ଛା।
ଆମ ଶ୍ରୀଲଙ୍କା ବର୍ଡର ଅଛି। ବହୁତ ଜିନିଷ ଅଛି ଗୋଟେ ପୁରା ବୁଲିବା ପାଇଁ ସେ ଡଙ୍ଗାରେ କାଳି ଯାଇ ପୁରା ଗୋଟେ ଗୋଟେ ଦିନ ଲାଗେ। ଯେତେ ଜିନିଷ ଆହୁରି ସରି ନଥିଲା ଆହୁରି ଅଛି।
ଆଚ୍ଛା ମାନେ ତା ମାନେ କେବଳ କାଳିଜାଈ ନାଲି କଙ୍କଡ଼ା ସବୁ ତ ମୁଁ ମାନେ ପୁରୀରେ ବି ସେ ମାନେ ସିଏ ଯୋଉ ଇଏ ମାନେ ସମୁଦ୍ରକୂଳରେ ବି ବୁଲୁଥାନ୍ତି ନା।
ଆଚ୍ଛା ଯୋଉ ନାଲି କଙ୍କଡ଼ା।
ଆଜ୍ଞା ଆଜ୍ଞା।
ସେଠି ମେଞ୍ଚେଇ ନାଲି କଙ୍କଡ଼ା। ସେଠି ସବୁ ଦୋକାନ ବଜାର ବସିଥାଏ।
ଆଜ୍ଞା ଆଜ୍ଞା। ମାନେ କେବଳ ସେ ଭିତରେ କାଳିଜାଈ ନଥାନ୍ତି ନା ଆହୁରି ବି ବହୁତ ଦେବା ଦେେବୀ ଅଛନ୍ତି?
ହଁ ବହୁତ ଦେବା ଦେେବୀ ଅଛନ୍ତି। ଆଉ ସେଠି ଯୋଉ ଯୋଉ ସାଙ୍ଗେ ସାଙ୍ଗେ ରୋଷେଇ କରି କି କଙ୍କଡ଼ା, ଚିଙ୍ଗୁଡ଼ି ସମୁଦ୍ର ମାଛ ସବୁ ଦିଅନ୍ତି ଖାଇବା ପାଇଁ।
ଆଚ୍ଛା।
ଆପଣ କହିବେ ସେ ସାଙ୍ଗେ ସାଙ୍ଗେ ଧରିଥିବେ ରଖିଥିବେ ଜୀଅନ୍ତା ଧୁଆ ଧୁଇ କରି ସାଙ୍ଗେ ସାଙ୍ଗେ ଭାଜି ଦେବେ ମସଲା ଦେଇ ବଢ଼ିଆ ଲାଗେ। ସେ ଖାଦ୍ୟ ଗ୍ରହଣ କରିବ ବହୁତ
ସେଇଟା କୋଉ ସେଟା କୋଉଠି କହିଲେ କଣ ତାଙ୍କ ନାଁ ସେ ଜାଗା ଟା କଣ?
ସେ କାଳିଜାଈ ଯଉ ଯୋଉ ଡଙ୍ଗାରେ ଆପଣ ବସିବେ ଯଦି ବୁକିଂ କରିବେ ସେ ପଚାରିବେ। ଆପଣ କାଳିଜାଈ ଯାଇକି ପଳେଇ ଆସିବେ ନା ପୁରା ବୁଲିବେ? ଆପଣଙ୍କର କାଳିଜାଈ ଯାଇକି ପଳେଇ ଆସିବେ ତାହାଲେ ଅଳ୍ପ ପଇସା ନେବେ। ସେତେବେଳେ ନେଇଥିଲେ ଆମର କେ ତେ ଅଢ଼େଇ ହଜାର ଟଙ୍କା।
ଆଛା।
ଏବେ ଅଧିକ ଏଇତ ପୁରା ଆଉ ଯଦି କବ ଉଁ କଣ ହବ ସେର କ ମୁଁ କହିପାରିବିନି ଏବେ ତ ଯାଇନି ଆଉ ସେଇ ଯୋଉ ଆପଣ ଯିବେ କହିଲେ ଯି କହିବେ କାଳିଯାଇ ସେଥିପାଇଁ ପାଂ ଶହ ନା ଛଶ୍ ଟଙ୍କା ନିଅନ୍ତି। କଁ କାଳିଜାଇ ଯିବେ ଆସିବେ ଅଧଘଣ୍ଟେ ଘଣ୍ଟେ ଭିତରେ। ଆ ଇଏ ପୁରା ଦିନଟା ବୁଲିବେ ସକାଳୁ ନେଇକି ସନ୍ଧ୍ୟା ହେଇଯିବ ପୁରା।
ଓହୋ ତା ଭିତରେ ଖାଇବା ପିଇବା ସବୁ ଅଛି।
ସବୁ ସବୁ ବଢିଆ ଖାଇବା।
ଓହୋ ମୁଁ ତ କେବଳ ଜାଣିଛି କାଳି ଯାଇ ବୋଲି କାଳି ଯାଇବି ଦେଖା ହୁନ୍ତି ଦୁ ଯୋଉ ମାନେ ସେଠୁ ଏଠି ଚିଲିକା ପାଖରୁ ତ ଅନେଇଲେ ଦେଖ ଦେଖାଯାନ୍ତି ଟିକେ ଟିକେ।
ହୁଁ।
ବହୁତ ବାଟ ବି ସେଟା ସେଇଟା ଡର ଲାଗେ ଏତେ ବାଟ ଆଜ୍ଞା।
ହଁ ଡଲଫିନ୍ ବି ଦେଖେଇବେ ସେଠି।
ଆଚ୍ଛା ଆଚ୍ଛା।
ହଁ ଡଲଫିନ୍ ବି ଦେଖୁଛି। ଆମେ ଦେଖିଛୁ ସେଠି ବୋ ବ୍ରୋ ବୋଟ ଟାକୁ ସ୍ଲୋ କରିଦେବେ
ଆଚ୍ଛା।
ଡଙ୍ଗା ଟାକୁ ସ୍ଲୋ କରିକି ଧୀରେ କରିକି ସେଠି ଡଲଫିନ୍ ମୁହଁ ଦେଖାଯାଏ। ଚାରି ପାଂସ ଥର ଡେଇବ।
ଏବେ ତ ଯାଉଛି ଯୋଉଟା ଆମର ଇଏ ବୋଟ ଟା ଯୋଉଟା କି ବଡଟା ସିପ୍ ଟା।
ହଁ ମଟର ବାଲା।
ସିପ୍ ଗୋଟେ ଯାଉଛି ସି ତ ବୋଧେ
ସିପ୍ ଯୋଉଟା ଯା ଯାଉଛି ଜାହାଜ ସେଟା ବୋଇଲେ ସିଏ କାଳି ଯାଇ ଯାଇକି ନେଇକି ଆସି ଛାଡୁଛି ତ ପୁରା ବୁଲଉନି ନା।
ନାଇଁ ନାଇଁ ସିଏ କେବଳ କାଳି ଯାଇ ନଉଛି।
ହଁ ସେ ବହୁତ ଲୋକଙ୍କୁ ନୋଉଛି ଆଉ ସିପ୍ ଟା ଜଣେ କଣ ଗୋଟେ ଟେ ପରିବାର ତାକୁ ଟକା ଦେଇପାରିବ କି ବୁକିଂ ପଇସା। ଦେଇ ହବନି ଗୋଟେ ଡଙ୍ଗା କୁ ଦେଇହବ।
ଆଜ୍ଞା।
ହଁ ଯେ ସିଫ୍ଟ ରେ ବହୁତ ଲୋକ ନାସେ ପନ୍ଦର କୋଡିଏଜାର ମାଗିବେ ପନ୍ଦର କୋଡିଏ ହଜାର କୋଉଠୁ ଆଣିକି ଦେବେ।
ଆଜ୍ଞା। ଏ ମୁଁ ଯୋଉ ଯାଇଥିଲି କାଳି ଯାଇ ମୁଁ ଥରେ ହିଁ ଯାଇଛି ଦୁଇ ହଜାର ପଚିଶ ରେ ଯାଇଛି। ମାନେ କାଳି ଯାଇ ନୁହଁ ଚିଲିକା ଯାଇଥିଲି ଚିଲିକା ଯାଇଥିଲି ସେ ସବୁ ସିପଟ୍ ଗଲେ ଇଏ ଗଲେ ମୁଁ ଯାଇନଥିଲି ଆଉ ମୁଁ ଡଙ୍ଗାରେ ଯିବା ପାଇଁ କହିଥିଲି ମୁ କଲି ନାଇଁ ମୁଁ ଯିବିନି। ଆଉ କେବେ ସି ମାନେ ଗଲେ କାଳି ଯାଇ ନିହାତି ଯିବି ଆଉ।
ହଁ ଗଲେ ପୁରା ପରିବା ସହ ଯିବେ କହି ପୁରା ଡଙ୍ଗା ବୁକ୍ କରିଦେବେ କହିବେ ପୁରା କାଳିଜାଇ ଟା ବୁଲିବୁ ଯେତିକି ଅଛି। ଡଲଫିନ ଦେଖିବୁ। ହଁ ସେ ସବୁ କହିଦେବେ ସେଠି ଅଛନ୍ତି ଗାଇଡେଡ ନା ତାଙ୍କ ପାଖରେ ସବୁ ଅଛି।
ଆପଣ ସବୁଆଡେ ବୁଲି ଯାଇଛନ୍ତି।
ହଁ ମତେ ବୁଲିବା ପାଇଁ ବହୁତ ଭଲ ଲାଗେ ଭ୍ରମଣ କରିବାକୁ ମତେ ଭଲ ଲାଗେ।
ଆଉ କୁଡେ କୁଡେ ଯାଇଛନ୍ତି?
ମୁଁ ହରିଦ୍ୱାର ଯାଇଛି।
ଆଛା।
ଆଜ୍ଞା। ହରିଦ୍ୱାର ଯାଇଛି ଚେନ୍ନାଇ ଯାଇଛି। ଆଜ୍ଞା ଆଉ ଯେଉ ମଥୁରା ବ୍ରିନ୍ଦାବନ ଯାଇଛି।
ମୁଁ ମଥୁରା ବ୍ରୁନ୍ଦା ବା ଯାଇନି।
ଆଉ ଯେ ପ୍ରେମାନନ୍ଦ ଜି।
ଆଜ୍ଞା ଆଜ୍ଞା।
ସେ ପ୍ରେମାନନ୍ଦୀ ଥୀ ଆଶ୍ରମ ସେଇଠି। ପ୍ରେମ ମନ୍ଦିର ଯାଇଛୁ ବହୁତ ଭିଡ ପ୍ରେମ ମନ୍ଦିରରେ। ସେଠି ସମସ୍ତେ କୁହନ୍ତି ରାଧେ ରାଧେ।
ଆଜ୍ଞା ଆଜ୍ଞା।
ଆଜ୍ଞା।
ମୁଁ କୋଲକାତାରେ କୋଲକାତା ଯାଇକି ସବୁ ବୁଲିଥିଲି।
ଆଚ୍ଛା କୋଲକାତାରେ ପ୍ରସିଦ୍ଧ ଯୋଉ କାଳୀ ଠାକୁର ଯାଇଛନ୍ତି?
ଆଜ୍ଞା ଆଜ୍ଞା।
କାଳିଘାଟ।
କାଳିଘାଟ।
ହଁ କାଳିଘାଟ ପାଖରେ ଆମ ଘର ସେଠି।
ଆଚ୍ଛା କୋଲକାତାରେ।
ହୁଁ।
କାଳିଘାଟ ଆଜ୍ଞା ନିହାତି। ଜୟ ଶ୍ରୀ ଜଗନ୍ନାଥ।
ଆଜ୍ଞା ରହୁଛୁ ପୁଣି ଆଗାମୀ ଦିନରେ ସମୟ ମିଳିଲେ କଥା ହେବ।
ଆଜ୍ଞା ଆଜ୍ଞା
ଠିକ୍ ଅଛି। ଓହୋ।